ହାଲୋ ଶୁଣୁଛ ଟି
ହଁ ହଁ ସୁଣା ଗଲା ଏବେ
ହଁ ଆଉ କଣ କରୁଛ?
ଏବେ ତ ବସିଥିଲି, ଆଉ ଝିଅକୁ ଟଉସନ ଛାଡିକି ଆସିକି ବସିଥିଲେ, ତାପରେ ଫୋନ ଟା ଚାର୍ଜ ନଥିଲା ଟିକେ। ଆଉ ଲାଇନ ବି କଟି ଯାଇଥିଲା। ଦୁଇ ନା ତିନି ପରସେଣ୍ଟ ଥିଲା, ଚାର୍ଜ ବସେଇକି ଏଟା ଆଉ ଗୋଟେ ଅଲଗା ଫୋନ ରେ, ସେଟା ବ୍ୟବହାର କର। ଅ ଆଉ ମୁଁ ଏଠି ବସ୍ ଦେଖିକି ଗୋଟେ ଚଳୁଛି ତାପରେ। ସିଏ ଫୁଲ୍ ହେଲେ ତାକୁ ଚଲେଇବୀ ୟାକୁ ଥୁଇଦେବି।
ଆଛା ଆଚ୍ଛା ଆଚ୍ଛା ଦି ପଟ୍ କେତେ କାମ କରୁଛୁ ଆଉ?
ନାଇଁ ନାଇଁ କାମ ନାହିଁ ଏମିତି ଅଲଗା ଆଉ। କଣ ଆଉ ଫୋନ୍ ରେ ଦେଖା ଯାଉଛି ମାନେ କଣ, ୟୁଟ୍ୟୁବ କି କଣ ଟିକେ, ସେଇ ସବୁ ଜିନିଷ ଦେଖା ହଉଛି ଆଉ। ଖାଇବା ଜିନିଷ କିଛି ରେସିପି ଦେଖିବି, ଯଦି କିଛି ମନ ହୁଏ କରିବା ପାଇଁ।
ଓହୋ ୟୁଟ୍ୟୁବ୍ ରେ ଦେଖିକି ବନାଅ ତାହେଲେ।
ହଁ, ନୁ ଏତେ ତ ସବୁ କେତେ ସବୁ ଆସିଲାଣି ଆଜିିକାଲି କଇଲ? ନୂଆ ନୂଆ ସବୁ।
ହଁ ନୂଆ ନୂଆ ରେସିପି ଦେଖୁଛି। ୟୁ ଟ୍ୟୁବ ରେ ବହୁତ ସାରା।
ଆପଣ କଣ କରୁଥିଲେ?
ଏଇ ମୁଁ ବସିକି ଅମ୍ ଏଇନା ଆଉ ଟିକେ ପରେ କମ୍ପ୍ୟୁଟର କ୍ଲାସ୍ ଯିବି ତ! ତାର ରୁଟିନ ସଜାଡୁଥିଲି।
ଆଚ୍ଛା।
ତାପରେ କଲେଜ ରୁ, ହଁ କଲେଜ ଯାଉଛି ନା କଲେଜ ରୁ ଆସିକି ବସିଥିଲି।
କମ୍ପ୍ୟୁଟର କଣ ମାନେ, କୋଉ ପ୍ରୋଗ୍ରାମ ଟା କରୁଛ, କୋଉ କୋର୍ସ ଟା?
ଯୋ ପିଜିଡିସିଏ କୋର୍ସ ଟା।
ଓହ! ମୁଁ କେବଳ କହନ୍ତି, ଡିସିଏ କୋର୍ସ କରିଛି, ସେଟା ଷ୍ଟାଟିଙ୍ଗ୍ ଥିଲା ନା ସେତେବେଳେ, ଆମ ଟାଇମ୍ରେ ସେଇଟା ଥିଲା। ତାପରେ ପିଜିଡିସିଏ। କିନ୍ତୁ, ସେଇଥିର ଭଲ ସେଇଟା ଭଲ। ସେଇଟା କରିବା ପାଇଁ, ତ ସେଇ ସମୟରେ ବାହାଘର ତ ହେଇଗଲି। ତାପରେ, ଡିସିଏ ଯୋଉ କୋର୍ସ ଟା କରିନଥିଲି ତାର ସାର୍ଟିଫିକେଟ ହିଁ ସାର୍ ଦେଲେନି। ପ୍ରାକ୍ଟିକାଲ ତ କଲେ, ଯାହା କଲେ ବି ଠିକ୍ ଠାକ୍ ସବୁ ଆସିଥିଲା ଭଲ। କିନ୍ତୁ ଆଉ ସାର୍ଟିଫିକେଟ୍ କଣ ପାଇଁ କେଆନି? ସେ ତ ଛୁଟିଆ ମାର୍କେଟ ରେ ଖୋଲିଥିଲେ। ଏତେ ଧ୍ୟାନ ଦେଲେନି କି କେହି ବାପା, ମା ବି କେତେ ଜୋର ଦେଲେନି। ତାପରେ, ମୋର ବି ବାହାଘର ହେଇଗଲା ବୋଲି ମୁଁ ବି ଧ୍ୟାନ ଦେଲିନି। ନହେଲେ, ମୁଁ ସେଇଠି ପିଜିଡିସିଏ ଟା କରିଥାନ୍ତି। ସେଇଠିକି ସାର୍ଟିଫିକେଟ୍ ନେଇ ଅଲଗା କୁଆଡେ କରିଥାନ୍ତି। ତେଣୁ, ଏବେ କରିବା ପାଇଁ କହୁଛନ୍ତି ଯେ, ଏବେ ଆଉ ସମୟ ହଉନି ଟିକେ ଆଉ।
କମ୍ପୁଟର କ୍ଲାସକୁୁ ବି ମାନେ ବିବାହିତ ଲୋକ ଆସୁଛନ୍ତି। ଏମତି ତ ସିଏବି ଆସୁଛନ୍ତି କରୁଛନ୍ତି।
ଏବେ ମୋ ସାଙ୍ଗ ଗୋ ଟେ ଯାଇଛି କଲେଜ ଯାଉଛି। ପ୍ଲସ୍ ଟୁ ସେ ପଢ଼ିଥିଲା। ପ୍ଲସ୍ ଥ୍ରୀ ପଢ଼ୁଛି। ମାନେ ମୋ ଝିଅ ଆଉ ଆର ବର୍ଷ ଟିକେ ପ୍ଲସ୍ ଟୁ ପଢ଼ିବ। ମୁଁ ଭାବୁଛି! ତା ସହିତ ମୁଁ ବି ଜଏନ୍ କରିଯିବି।
ଓହୋ! ସିିଏବି ପ୍ଲସ ଟୁ ପଢିବେ। ଆପଣ
ଦଶମ ଏବର୍ଷ ହ ଦଶମ। ତଲା। ଗୋଡେ ଏକାହେଇଗ ହେ, କିନାଇଁ ତାକୁ ଜଗିବି ପାରିବି, ତା ସହିତ ବୁଲିବି ପାରିବି। ଟେନ୍ସନ୍ ନାହିଁ।
ହଁ।
ଭାବୁଛି ସେମିତି କରିବି। ଦେଖିଆ! ଆର ବର୍ଷ ଆଡେ ଏ ସେ ଯଦି ହବ ପ୍ଲସ ଟୁ ଟା ମୁଁ କରୁଛି, ପ୍ଲସ ଥ୍ରୀ ଟା କରିବି। ତେଣୁ, ବର୍ଷ ଦି ବର୍ଷ ସେ ପ୍ଲସ ଟୁ କରିଦେଲା ପରେ, ପ୍ଲସ୍ ଥ୍ରୀ ଟା ଏକା ବଳେ କରିଦେବି ଭାବୁଛି ଆଉ।
ଓହୋଃ। ତାର ଆର ବର୍ଷ ମାନେ, ତାର ପ୍ଲସ ଟୁ ହବ।
ହଁ।
ଅ,
ସେଟା ଦି ବର୍ଷ ହେଲା। ତାପରେ, ସେ ଦି ବର୍ଷ ଯେ ପ୍ଲସ ଟୁ ହବ ଯିବି, ପ୍ଲସ୍ ଟୁ ମୋର ପ୍ଲସ୍ ଟୁ ସାର୍ଟିଫିକେଟ ବି କୁଆଡେ ହଜି ସାରିଲାଣି? ସେ ବି ଆଉ କୋଉଠି ନାହାନ୍ତି। କେବଳ ଦଶମ ସାର୍ଟିଫିକେଟ ପଢ଼ିଛି ମୋ ପାଖରେ।
ଓହୋଃ।
ସେଇଟା କରିଦେବି ଭାବୁଛି ଆଉ।
ହଁ କରିଦେଲେ ଭଲ।
ଆଉ କଣ ଖାଇଥିଲେ କଣ ସବୁ?
ଆଜି ମତେ ମାମା ରୋଷେଇ କରିଦେଇଥିଲେ। ଥିଲେ ଡାଲି କରିଥିଲେ ଭେଣ୍ଡି ଆଳୁ ଭଜା କରିଥିଲେ ଆଉ ଆମ୍ବ।
ହୁଁ ତମ ନାଁ ଟା ତିରୁ କି?
ହଁ।
ହଁ ଜାଣିପାରିଲି।
ମୋ ନା ବି ସେଇୟା।
ଆଛା ଆଉ କଣ ଆଉ ନିଜେ କିଛି ବନେଇନ।
ନା ନା ମୁଁ ମୁଁ କଲେଜ ନଥିଲା ବେଳେ ବନାଉଥିଲି ଏବେ କଲେଜ ଖୋଲିଗଲାଣି ଆଉ ବନେଇବାକୁ ସମୟ ହଉନି। ସକାଳୁ ଦଶଟାରୁୁ ଯାଅ କଲେଜ। ଆସ ଚାରିଟା ବେଳକୁ ଆମର ପୁରା ସ୍କୁଲ ଭଳିଆ କଲେଜ।
ହଁ ଆମର ଏତେ ଯେ ଆମର ଗୋଟେ ଆମର ଯୋଉ କୋର୍ସ ଟା ଆମେ ପଢ଼ୁଛୁ ସେଥିରେ ଆମର ପ୍ରାକ୍ଟିକାଲ ରହୁଛି। ସେଥିପାଇଁ ଆମର ଅଧିକ ଟାଇମ ହ
ହଁ ସେଥିପାଇଁ ତାହେଲେ ହଉଥିବ ନା ନାଇଁ
ଏବେ ପ୍ରାକ୍ଟିକାଲ ଷ୍ଟାର୍ଟ ହେଇନି? କିନ୍ତୁ ଆମର ଗୋଟେ ଗ୍ରୁପ୍ ପୁରା ପ୍ରୋଜେକ୍ଟ ଦେଇଛନ୍ତି ତ କଲେଜରେ ତ ଆମ ଗ୍ରୁପ ମାନେ କି କେତେଟା ଗ୍ରୁପ ହେଇଛି କ୍ଲାସ ଶ୍ରଣୀରେ? ତ ଆମ ଗ୍ରୁପ ଏଟା ଆମେ ପ୍ରାକ୍ଟିସ କରୁଥିଲୁ କି କେମିତି ବୁଧବାର ଦିନ ସେଇଟା ଅଛି। ତ ସେଥିପାଇଁ ଆମେ ମାନେ ମିଶିକି ପ୍ରାକ୍ଟିସ କରୁଥିଲୁ ଲେଖା ଲେଖି କରିୁଥିଲୁ କି କେମିତି କୁହାହବ ସେ ଜିନିଷ ଟା ଆଉ
ତମର ସବୁ ସେଠେ ବନ୍ଧୁ ମାନେ ଏକାଠି ପଢୁଥିବ ନା ପାଠ ପଢୁଥିବ
ନାଁ ମାନେ ସେଇଠି ପଢିଲା ପରେ ବର୍ଷେ ହେଇଗଲାଣି ଏଇଟା ଆମର ମାନେ ପ୍ଲସଥ୍ରୀ ସେକେଣ୍ଡ ଇୟର ତ ସେଥିପାଇଁ ବର୍ଷେ ଭି ତରେ ଆମେ ପୁରା ସାଙ୍ଗସାଥି ହେଇଗଲୁଣି ଆଉ ସବୁ ଚିହ୍ନା ଚିହ୍ନି ଆଉ
ଘରୁ ଯିବା ଆସିବା କରୁଚ ନା ହଷ୍ଟେଲରେ ନାଇଁ
ଉଁ ହଁ ଘରେ ଯିବା ଆସିବା ଘରୁ ଗୋଟେ ସାଙ୍ଗଟେ ଅଛି। ଆମେ ଗୋଟିଏ ଘରେ ରହୁଚୁ। ଗୋଟିଏ ବିଲ୍ଡିଂ ରେ ମିଶିକି ଯାଉଚୁ ଆଉ।
ଓ ଭଡାରେ ରହୁଚନ୍ତି। ନା ଘର ତାଙ୍କର ସେଠି? ଓ ଭଡାରେ ନିଜେ ଗାଡି ରେ ଯାଆନ୍ତି ନା କେମିତି କଣ?
ନାଇଁ କୋଉଦିନ ଚାଲିକି କୋଉଦିନ ମୋ ବସ୍ ରେ ହଁ ପାଖ ମାନେ ଦେଢ କିଲୋମିଟର ହବ ଆଉ
ଦେଢ କିଲୋମିଟର ଦି ଜଣ ମିଶିକି ତ ଚାଲି ଚାଲି କଥା ହଉ ହଉ ଚାଲିଯିବ କେତେବେଳେ ସରିଯିବ ଜଣା ପଡିବନି।
ହଁ ଆମେ ଚାଲିଚାଲି ପଳାଉ ଯେ ଏ ଯୋଉ ଖରା କୁ ଆଉ ଚାଲି ହଉନି।
ସେ ଖରାକୁ ଟିକେ ଛତା ଧରିକି ଯିବ ଆଉ କଣ କରିବ?
ହଁ ନାଇଁ ଖରାରେ ବେଶୀ ଗରମ ହଉଛି ବୋଧେ ଆମେ ବସ ରେ ପଳଉଚୁ ଚାଲିକି ଅଧା ବାଟକ ପଳେଇ ଟିକେ ବାଟ ପଳେଇଲେ ଉଁ ଛଅଶହ ମିଟର। ଚାଲିକି ପଳେଇଲେ ସେଇଠୁ ବସ ଡାଇରେଟେ କଲେଜକୁ ତ ପଳଉଚୁ ସେୟା ଆଉ ପାଞ୍ଚ ଟଙ୍କା ଦେଇକି ମୋ ବସ ରେ ମୋ ବସ୍ ତ ସୁବିଧା କରିଦଉଚି
ସୁବିଧା ଯାହା ହଉ ସେଇ ଜିନିଷ ପାଇଁ ବହୁତ ଭଲ ହେଇଚି ସମସ୍ତଙ୍କ ପାଇଁ। ତାପରେ କଲେଜ ବାହାରେ ବି ଖାଇବା ଥିବ କ୍ୟାଣ୍ଟିନ ବି ତ ଥିବ।
ହଁ ହଁ ଟିଫିନ ନଉଚୁ ନ ହେଲେ କ୍ୟାଣ୍ଟିନ ରୁ ବି ଖାଇ ଦଉଚୁ କେତବେଳେ
ବାହାରୁ ଖାଆନ୍ତି କି ନାହିଁ ସେ ବାହାରୁ ଯୋଉ ଷ୍ଟଲ ପକାହୁଏ ଛୋଟ ଛୋଟ
ହଁ ହଁ ସେଠି ବାହାରେ ଗୁପଚୁପ ମୋମୋ ଦିପହର ଟାରେ ମିଳେ। ମୁଁ ଖାଏ ମୋର ପ୍ରଥମ ବର୍ଷ ଯୋଉ ପଢିଲୁଣି ଆମେ ବର୍ଷେ ହେଲାଣି ଆମେ କେତେ କଣ ସାଙ୍ଗମାନେ ବାହାରୁ ଖର୍ଚ୍ଚ କରିକି ବହୁତ ଖାଇଛୁ। କିନ୍ତୁ ଏବେ ଉ ମୁଁ କହିଲି ବାହାର ଜିନିଷ ବେଶୀ ବଢିଗଲାଣି। ଏବେ ସାଙ୍ଗମାନେ ଖାଉଛନ୍ତି ବିରିୟାନୀ କେତେବେଳେ କଣ ବଟ୍ କିନ୍ତୁ ମୁଁ ଆଉ ଖାଉନି।
ତା ଯୋଉ କହିଲ ମୁଁ ଗୋଟେ କଥା କହୁଛି ହେଇଗଲାଣି ଯାହାନି ଛଅ ସାତ ବର୍ଷ ଆମ ମାନେ ମୁଁ ଯୋଉ ଗୋଟେ ଜାଗାରେ ମୁଁ ରହୁଥିଲି ସେଟା ଗୋଟେ କଲେଜ ତା ସେ କଲେଜ ସାମ୍ନାରେ ମୋ ମାଉସୀ ର ଝିଅ ତାର ଥାଏ ନା ସବୁ ଯୋଉ ଭିତରେ ରଖନ୍ତି ସବୁ ସିଝାନ୍ତି। ସେଟାଥିଲା ମୁଁ ସବଜି। ନେବୁଲାଇଜର୍ ମୋ ଝିଅ ସବୁବେଳେ ଦେହ ଖରାପ ହୁଏ ସେ ଛୋଟବେଳେ ତାକୁ ମେଡିକାଲରେ ଏନି ଟାଇମ୍ ନବାକୁ ପଡେ ସେଇଠୁ୍ଁ ତ ଯାଏ ଗାଡ଼ିରେ ତାଙ୍କ ସ ସବୁବେଳେ ଦେଖେ ମୁଁ କହେ ଏଇଟା କଣ ସିଜଉଛନ୍ତି ମଣ୍ଡାପି ପିଠା ବିକୁଛନ୍ତି କି? ମୁଁ ମାନେ ଯେତେ ଆଙ୍କୁ କହିବି ମତେ ଏଠି କଣ ବିକୁଛି ମତେ ଖାଇବାକୁ ଦିଅ କେବେ ସେ ସିଏ ବି ଜାଣିନାହାନ୍ତି। ‍ ସିଏ ବି ଆମେ ସବୁ ଗାଁର ମୋମୋଜ ସେତେବେଳେ କିଏ ଦେବେ ଛଅ ସାତ ବର୍ଷ ପୂର୍ବରୁ କିଏ ମୋମୋଜ ଜାଣିଥିଲା। ଏବେ ସିନା ସବୁଆଡେ ସବୁ ଜାଣିଗଲେ। ମୁଁ କହିଲି ଏଟା ବା ମଣ୍ଡା ପିଠା କିଏ ଏଠି ସହରରେ ମଣ୍ଡା ପିଠା ଆଜିିକାଲି ଖାଉଚୁ ଯେ ଲୁକଟା ଦେଖିଲୁ ମଣ୍ଡା ପିଠା ବିକୁଚି ତାର କଣ ବିକ୍ରି ହଉଥିବ। ମତେ ଜଣା ନଥିଲା ସେଟା ମୋମୋଜ ବୋଲି। ମୁଁ ମୋ ଭାଇ କି କହୁଚି କିରେ, ଏତ ମଣ୍ଡାପିଠା ବି ବିକ୍ରି ହେଲାଣି। ସେ ରାଉରକେଲାରେ ରହିକି ପାଠ ପଢୁଥିଲା। ସେ କହିଲା, ମଣ୍ଡାପିଠା ସେଟା ନୁହଁ ମୋମୋଜ୍। ମୁଁ କହିଲି, ଓହୋ। ମୁ କହିଲି ଛାଡ ଯିଏ ଶୁଣିବ ବି ସେ ହସିବ। ଯା ଟିକେ ଆଣିଥା ମୁଁ ଖାଇବି, ସେ ଧରିକି ଆସିଲା। ସେଇଟା ଯିଏ ବନେଇଥିଲା, ସେଇଟା ଟିକେ ଖରାପ ଥିଲା। ମୁଁ କହିଲି ଛି, ଏତେ ଖରାପ କିଏ ବନେଇଛିଇଟା। ମୁଁ କେବେ ଖାଇବିନି। ସିଏ ସିନା ଖରାପଥିଲା, କି ଜିନିଷ ଟା ଖରାପ ନଥିଲା। ତାପରେ, ଆଉ ଗୋଟେ ଜାଗାରୁ ଯୋଉ ଖାଇଲି। ଲକ୍ଷ୍ମୀ ପୂଜା ଟାଇମ୍ ରେ ତାର ବହୁତ ଟେଷ୍ଟ ସେଇ ଦିନଠୁ ଜାଣିଲି, ମୋମୋଜ୍ ବୋଲି ଭଲ ଟେଷ୍ଟର ଖାଦ୍ୟଟିଏ ଅଛିି। ନହେଲେ, ମୁଁ ତାକୁ ମଣ୍ଡା ପିଠା ଭାବୁଛି। ବିକୁଛନ୍ତି ଦୋକାନରେ ସବୁ, ତି
ହଁ ବାକି ମୋମୋ ବେଶୀ ଖାଇବା ବି ଭଲ ନୁହଁ, ବାହାରେ ଯୋଉ କରୁଛନ୍ତି ମଇଦାରେ କରୁଛ
ମଇଦାରେ କରୁଛନ୍ତି।
ହଁ ମୁଁ ଆଉ ମୋ ସାଙ୍ଗ ନାଇଁ, ମୁଁ ଆଉ ମୋ ସାଙ୍ଗ ଘରେ ଗୋଟେ ଘରେ ରହୁଛୁ ନା। ତ ଆମର ଯେତେବେଳେ ଇଚ୍ଛା ହୁଏ ଆମେ କଣ କରୁ, ଅଟାର ମୋମୋଜ ବନେଇଦଉ।
ଓ ଓଟା ସିଝେଇ ଦିଅ ତାପରେ କ ସେମିତି ଯେମିତି ମୋମୋ ସିଝାଉଯାଏ।
ହଁ ଅଟାରେ ବେଲିଦବ ତାକୁ ଟିକେ ରଖିଦବ ଟିକେ ସମୟ ଫୁଲିବା ପାଇଁ। ତାପରେ, ଅ ଅଟାକୁ ଆଗକୁ ମାନେ ଚକଟିକି ରଖିଦବା। ତାପରେ, ଯାହା ଯେମିତି ପ୍ପ୍ରୋସେସ ସେମିତି କରିବ। ମାନେ, ଯଦି ଭେଜ କରିବ, ଗାଜର, କୋବି, ପିଆଜ କାଟି ଦେଇଦବ। ତା ଦେହରେ ଟିକେନାଙ୍କୁ, ଅ ଅଦା ବି ଟିକେନାଙ୍କୁ, ବସ୍ ମାନେ ଟିକେ ସ୍ଵାଦ ପାଇଁ ଟିକେ ପକେଇଦବା। ତା ଦେହରେ ଲଙ୍କା ଏମିତି ପୁରା କାଟିକି ରଖିଦବା। ତାପରେ ଯୋଉ ବେଲି ଦେଇକି, ତା ଭିତରେ ପୁରଟା ଦେଇ ଦେଇକି, ତାକୁ ମଣ୍ଡା ପିଠା ହେଲେ ମଣ୍ଡା ପିଠା ରେ ତ ଚପା ଯାଏ। ଏଥିରେ କଣ ଏମିତି ଯେ ପୁର ଦେଲା ଭଳିଆ। ସେମତି ପୁର ଦେଇକି ତାକୁ। ଗୋଟେ ସେପ ଦେଇଦବ, କୋଉ ବି ସାଇଜ ର। ତାପରେ ତାକୁ ଯ ଇଟିଲି ଛାଞ୍ଚ ରେ ସିଝେଇ ଦବ।
ଆଉ ମୁଁ ଥରେ ତାହେଲେ କରିବି ଏକା ନା ମୁଁ ତେଣୁ ମ ତ, ସବୁ କଲା। ଟିକେ ତାକୁ କର ପୁଣି ଚଟଣୀ କଣ ଟିକେ ଆ ମନ ହୁଏନି। ମୁଁ ଯା କିଏ କରିବ? କିନ୍ତୁ ଘରେ କଲେ ଭଲ, ଦି ତିନି ଜଣ ତମେ ମିଶିକି କରିବ। ସଫିସିଏଣ୍ଟ ଖାଇବାକୁ ମିଳିଲା, ଭଲ ଖାଦ୍ୟ ମିଳିଲା ଦେହ। ପାଇଁ ଭଲ ସବୁ ମିଳିଲା।
ହଁ ବାକି ତାକୁ ମେ ଟିକେ କା କାମ ଟିକେ ଅଧିକ ପଡିଯିବ ଆଉ।
ଟିକେ ବଢିଯିବ ଆଉ କଣ? ଦି ତିନି ଜଣ ମିଶିକି ଯଦି ଘରେ କିଛି କାମନାଇ, ଯେମିତି ଘରେ ଯିଏ ମୁରବି ଲୋକ ସେ ଧରିନ୍ୟ କୁଆଡେ ଅଲଗା ଜାଗା ଖାଇବାକୁ ଗଲେ। କି ଘରେ ନାହାନ୍ତି ତ ଆମେ ମହିଳା ମାନ କଣ ରୋଷେଇ ବେଶୀ ତ କରିହବନି ନା ନିଜ ପାଇଁ କେତେ କରିବ। ତେଣୁ ସେଇ ଟାଇମଟା ଇ
ବି ସେୟା ମୋର ବାବା ଯେତେବେଳେ ବାହାରକୁ ପଳାନ୍ତି ବେଳେ ବେଳେ, ଏମତି ଟିଟଲା ଗଡ କି ରାଉଲକେଲା, କାମରେ। ମାମାର ମୋର କିଛି ବି ସେଦିନ ନୂଆ ନୂଆ କରିକି ଖାଇଦଉ।
ମୁଁ ବି ମୋ ଝିଅ ପ୍ରେଶର ପୁଲାଉ କରିକି ଖାଇବ, ଘାଣ୍ଟି ଦବ ଏକାଥରେ ସବୁ। ତାପରେ ଦହି ପାଣି ଟିକେ ହେଇଗଲା, ଆଉ ଦରକାର କଣ? ହଁ ହଁ ସେ ମୋ ସ୍ଵାମୀ ବି ତାଙ୍କ ପସନ୍ଦନି ସିଏ ବି ଥିଲେ ମୁଁ କିଛି କରିକି ଖାଇପାରେନି।
ତାଙ୍କୁ ଖାଲି ସେଇ ଡେଲି ଖାଇବା ଭାତ ଡାଲମା ଏଇଗୁଡା ସବୁ ତାଙ୍କୁ ପସ
ଦେଶୀ ଜିନିଷ ପସନ୍ଦ ତାଙ୍କୁ ଆଉ ସମସ୍ତଙ୍କୁ ଆଉ ହୁଁ।
ହଉ ମୁଁ ଯାଉଛି ମୋର ସମୟ ହେଇଗଲାଣି।
ହଁ ଠିକ ଅଛି ଯା।